ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଶୁବିଲା।
ଓ ହଁ ଶୁବିଲା।
ନମସ୍କାର।
ନମସ୍କାର।
ଆଉ କଣ କରୁଥିଲେ ଆପଣ?
କଣ କହିଲେ?
କଣ କରୁଥିଲେ ଏବେ?
ଏଁ ଶୋଇବି ବୋଲି ବେଡ଼ରେ ଗଡେଇ ହଉଥିଲି ଫୋନ ଟା ଧରିଥିଲି ଆଉ।
ଆଉ ଯୋଉ ରାତ୍ରି ଭୋଜନ ସରିଲାଣି?
ସରି ଗଲାଣି।
ଆଜି କଣ ଥିଲା ଖାଇବାରେ?
ଆଜି ଥିଲା ପଖାଳ ଭାତ ଆଉ କାଙ୍କଡ଼ ଆଳୁଭଜା।
ରାତିରେ ପଖାଳ ଥଣ୍ଡା ପାଗରେ?
ଆଇଥିଲୁ ମାମା ଟିକେ ଅସୁବିଧା କରିପାରୁନାହାନ୍ତି ଟିକେ ଦେହ ଖରାପ ତ ସେଥିପାଇଁ ଆଉ।
ହଁ ଠିକ୍ ଅଛି। ଆଉ ଘରେ ସମସ୍ତେ ଭଲ?
ସମସ୍ତେ ଭଲ।
ଆଉ ଆପଣଙ୍କ ପଢାପଢ଼ି?
ଚାଲିଛି।
ହୁଁ ହୁଁ। ଭଲ ଆଉ।
ଓହୋ
ଆଉ ଆଜି ଦିନକ କଣ କେମିତି କଟିଛି?
ଦିନ ଆଜି ଯୋଉ ଯେମିତି କଟେ ଏମିତି କଟିଛି।
କୁଆଡେ ବୁଲିବା ପାଇଁ ଯାଇଛନ୍ତି? ନା ଖାଲି ପାଠ ପଢାରେ ମନୋ ନିବେଶ ହେଇଛି।
ବୁଲି କାଇଁ ଆଉ କୁଆଡେ ଯାଇଥିଲି ଗୋଟେ ପୋଖରୀ କୂଳକୁ ଯାଇଥିଲୁ ସନ୍ଧ୍ୟା ବେଳେ ସେଠି ଏଁ ମୁଢି ମିସ ମୁଢି ମିଶ୍ଚର ସବୁ ସ୍ନାକ୍ସ ଫ୍ନାକ୍ସ ମିଶେଇକି ଗୋଟେ କଲୁ ଖାଇକି ଯୋଡେ ଆସିଥିଲୁ ଆଉ ସେତିକି ଆଉ ଖେଳିନୁ ବି ଆଜି। କିଛି ନା।
ଆଚ୍ଛା କୋଉ କୋଉ ଖେଳ ଖେଳନ୍ତି?
କ୍ରିକେଟ ଖେଳେ ବ୍ୟାଡମିଣ୍ଟନ ଖେଳେ କ୍ୟାରମ ଖେଳେ।
ହୁଁ ହୁଁ ବଢିଆ ଆଉ କଣ?
କ୍ରିକେଟ ଅଧିକ ଖେଳୁ ଆଉ।
ପୁଅ ପିଲାଙ୍କର ସେଇଟା ତ ଫେବ୍ରାଇଟ୍ ଆଉ।
କିଛି ବି ହଉ ଦୁନିଆ ଏପଟ ହେପଟ ଓଲ୍ଟି ପଡୁ ଯାହା ହଉ ଘରେ ଅସୁବିଧା ହଉ
ଯାହା ହେଇଯାଉ କ୍ରିକେଟ୍ ଖେଳ ଟା ହବା କଥା ହବ।
ଖେଳିଦେଲେ ଆମେ ଟିକେ ପୁରା ମାନେ ସେଇ କିଛି ମୁହୂର୍ତ୍ତ ପାଇଁ ଦୁଃଖ ସବୁ ଭୁଲି ଯାଉ ବାସ୍।
ହୁଁ ନାଇଁ ସେଇଟା ଠିକ୍ ଯେ ମୁଁ ଦେଖିଛି ଏଇଠି ଆମ ମାନେ ମୋ ନନା ହରିକା ମାନେ ଫଙ୍କସନ୍ ବି ଥିବ ମାନେ ସେନିହାତି ଯିବା କ ତ ଯିବ ଯାହା ଯେତେ ଯିଏ ଯେତେ ଚିଡଉନ୍ତୁ ଯାହା କୁହନ୍ତୁ ଖେଳିବା ସେ ସେତିକି ସମୟ ଖେଳିକି ଯୋଉଠି ଖେଳ ହବ ସେଯିବା କଥା ଯିବ ଆଉ। ସେ ଏମିତି ଚତୁର୍ଥ ପ୍ରହରୀ ଘରିକା ଯୋଉ ହୁଏ। ସେମିତି ହଉଥିବବି ସେତାଭିତରେ ଏତେ କାମ ଭି ଭିତରବି ସେଯିବ, ସୋଦାବି ଶୁଣିବ ହେଲେ ବି ହିଁ ଯିବା କଥା ଯିବ ସେଖେଳିକି ଟିକେ ଆସିବ ନଆସିଲେ ତାକୁ ଶାନ୍ତି ନାଇଁ।
ସତ କଥା କହିବାକୁ ଗଲେ ପୁଅ ପିଲାଙ୍କର କ୍ରିକେଟ୍ ଖେଳଟା ଗୋଟେ ଇମୋସନ୍। ହେଲା ଆମ ବ୍ଲଡ଼ରେ ସେଟା ଥାଏ ଆମ ପ୍ରତି ଶିରା ପ୍ରଶିରାରେ ଥାଏ।
ହେ ହେ ହେ।
ବହୁତ୍ ମାନେ
ଭଲବି ସେଇ ତାଦ୍ଵାରା ଭଲ ତମ ଶାରୀରି କ ବି ମାନେ ଇଏ ତମର କଣ କହିବି
କ୍ରିକେଟ୍ ଖେଳରେ କ୍ରିକେଟ୍ ଖେଳରେ ସେଭାଇ ହଉ, ଦାଦା ହୁଅନ୍ତୁ କି ସିନିୟର, ନାଇଁ ମୁଁ କହୁଚି
ମାନେ ବୟସର କିଛି ଇଏ ନାହିଁ। ସେତିକି ମାନେ କଣ କହିଲେ ଇଏ ଥିବା ଦରକାର ମନ ଭିତର ସେତିକି ହଁ ଯେମିତି ପାଠ ପଢାର ଗୋଟେ ନ ଥାଏନା। କୁହନ୍ତୁ କଣ କହୁଥିଲେ?
ମୁଁ କଣ କହୁଥିଲିକି ଏଇଆ କହୁଥିଲି ମାନେ ବୟସ ଯେତେ ବଡ଼ ହେଇଥାନ୍ତୁ ଯେତେ ସାନ ହୋଇଇ କ୍ରିକେଟ୍ ଖେଳରେ ଖେଳିଲେ ମାନେ ଯ ତିଟା ହବ ସମସ୍ତେ ସମସ୍ତେ ଏଇଠୁ
ହଁ ହଁ ସେଇଟାତ ନିଶ୍ଚିନ୍ତ।
ସେଇଟା ଆମର ଅଛି ସାଙ୍ଗ ହଉଥିବୁ ମିଶୁଥିବୁ ଖେଳ ଖେଳରେ କେହି କାହାର ନୁହଁ।
ହଁ ସତ।
ଖେଳିଲୁ ଆମେ ମାନେ ଭାଇ ତୁ ଭାଇଚାରା ବାହାରେ ଖେଳ ବାହାରେ। ଏଠି ନାହିଁ ସପୋର୍ଟ କାହାକୁ ନାହିଁ ନିଜ ଟିମ୍ ନିଜର। ତାପରେ ପୁଣି ଯେମିତି କିି ଏମିତି ଏ ସେଥିରେ ପାଟି ପୁଟା କରାଇଥିବ ସୋଦା ସୋଦୀ ହୁଏନି ଏତେ ରେ
ହୁଁ ବଢିଆ
ଚାଲେ ଆପଣ କଣ ଖେଳନ୍ତି?
ହଁ ଆଉ ମୁଁ କିଛି ଖେଳିନି।
ଖେଳିବେନା ଆଉ। ଝିଅ ପିଲାମାନେ ଯାହା ସ୍କୁଲ ଟାଇମରେ ଖେଳନ୍ତି ଆଉ ତାପରେ ଆଉ ପୁଣି ଖେଳନ୍ତି ଘରେତ ରୁହନ୍ତି।
ଖେଳୁଥିଲୁ। କବାଡ଼ି ଏବେ ଆଉ କଣ ମା ପଢା ସରିଲା ପରେ ଆଉ
ଖାଇସାରିଲେଣି?
ନାଇଁ ଖାଇନି।
ଆଉ କେତେବେଳେ ଖାଇବେ ଏତେ ଟାଇମ୍ ହେଲାଣି?
ଏବେ ଖାଇବି ଆଉ କଥା ହେଇସାରିଲେ ଖାଇବି।
ଓହୋ। କଣ ଆଜି କରିଛନ୍ତି କଣ ରୋଷେଇ?
ରୋଷେଇ ଆଜି କଣ ହେଇଛି କେଜାଣି ବୋଉ କରୁଛି।
ଆପଣ କରୁନାହାନ୍ତି?
ନାାଇଁ ମୁଁ ଆଜି କରିନି ଦିନରେ କରିଥିଲି।
ଆଛ ଆପଣଙ୍କ ହବି କଣ?
ହବି ସେମିତି କିଛି ନାହିଁ ବୁଲିବା ହାଁ ହାଁ ହାଁ ହାଁ।
ହବି ନାଇଁ ରୋଷେଇ କରିବାକୁ ସବୁ ଭଲ ଲାଗେ।
ହଁ ରୋଷେଇ ତ ଭଲ ଲାଗେ ସେଇଟା କହିପାରିବେ ସେଇଟାକୁ
ଫ୍ରି ଟାଇମ୍ ରେ କରନ୍ତି କଣ ଫୋନ ଧରନ୍ତି ନା କଣ କରନ୍ତି? ବଢ଼ିଆ ଆଉ। ଶୋଇବା ସୁଖଠୁ ସୁଖ ଅଛି।
ହଁ ସେଇଟା ତ ଠିକ୍।
ଆଉ ଗୀତ ନାଚ ଏସବୁରେ କିଛି ଇଣ୍ଟ୍ରେଷ୍ଟ ଥାଏ ନା ନଥାଏ ମାନେ ସ୍କୁଲରେ?
ହଁ ସ୍କୁଲ ନାଇଁ ନାଚିନି କେବେ କୋଉଠି ଭାଗ ନେଇନି ଗୀତ ବୋଲିଛି।
ଗୀତ ତାହେଲେ ଗାଆନ୍ତି?
ହଁ ଗାଇଛି ସ୍କୁଲ ବେଳେ ଏବେ ନାଇଁ। ଆଉ ଆପଣଙ୍କର କଣ ଆଗକୁ ପରୀକ୍ଷା ଅଛି?
ପରୀକ୍ଷା ଅଛି ଅଗଷ୍ଟରେ ଆଉ ସର୍ଟ ନୋଟିଫିକସନ ଟା ଏବେ ଆସିଛି ଏ ନ
ଆଚ୍ଛା ଆଚ୍ଛା ଏସ୍ପିଆଇ ବ୍ୟରୋ।
ହୁଁ।
ତାର କେତେଟା ଅଛି ପୋଷ୍ଟ?
ପ ପନ୍ଦରଶହ।
ପନ୍ଦରଶହ?
ହଁ।
ବଢ଼ିଆ ହେଇଯାଉ ଭଗବାନଙ୍କ ଦୟ ମାନେ କୃପାରୁ। ଜଘନ୍ନାଥ ଦିଅନ୍ତୁ ଆଶୀର୍ବାଦ।
ଏତେ ଏତିକି କହୁଛନ୍ତି ମୁଁ ଏଇଟା ମୋ ମନ ଭିତରେ ଇମାଜିନ କରୁଛି ଯଦି ହେଇଯାଆନ୍ତା ମୁଁ ଖୁସିରେ ଯାହା ହେଲେ କିଛି ଗୋଟେ
ହଁ ନିହାତି ନିହାତି ଭୋଜି ଦେବେ ହେଇଯାଉ। ଜଗାକୁ ଡାକୁଛି ଶୁଣନ୍ତୁ। ଆପଣ ବି ଚେଷ୍ଟା ଜାରି ରଖନ୍ତୁ ହବନି କାହିଁକି।
ଓ।
ସବୁ ଜିନିଷ ସମ୍ଭବ ଟିକେ ସମୟ ଲାଗିବ। ସେତିକି ସମୟ ଯାଙ୍କେ ଟିକେ ଧୈର୍ଯ୍ୟର ସହ ରହିବାକୁ ପଡି଼ବ।
ହୁଁ।
ନିରନ୍ତର ଭାବରେ ପରିଶ୍ରମ ଟା ଜାରି ରଖିବେ।
ହୁଁ ହୁଁ ହୁଁ ହୁଁ ହୁଁ।
ଏଃ
ହଉ ଭଲ ବୁଝଉଛନ୍ତି ଆପଣ ହଁ।
ଆଜ୍ଞା।
ଗୋଟେ ମଲା ମଣିଷକୁ ଉଠେଇଦେବେ ଆଉ ଏତେ ମୋଟିଭେଟ କରୁଛି ସେ।
ଆଉ ମୋ ଦ୍ୱାରା ଯଦି ଆପଣ ସେତିକି ହେଇପାରୁଛନ୍ତି ମୋଟିଭେଟ ମୋତେ ବି ଖୁସି ଲାଗୁଛି। ଶୁଣିକିି
ପଜିଟିଭନେସ ବହୁତ ଅଛି ଖୁନ୍ଦି ହେଇକି।
ଆଉ କଣ? ବର୍ଷା ଆଜି କେମିତି ହେଇଛି?
ମଲା ମୁଁ କଣ ପାଣିପାଗ ବିିଭାଗରେ
ନାହିଁ ଆପଣଙ୍କ ଅଞ୍ଚଳରେ ହେଇନି।
ସକାଳେ ବର୍ଷା ହଉଛି କି ନାହିଁ କହିବି ଖରାବେଳେ ବର୍ଷା ହଉଛି କି ନାହିଁ କହିବି?
ଏବେ ଏବେ କଥା କୁହନ୍ତୁ ସେ ତ ଗଲାଣି ସକାଳ ଖରାବେଳ କଥା।
ନା ହେଇନି ହେଇନି। ଯାହା ସହିତ କଥା ହେଲେ ଖାଲି ବର୍ଷା ହେଇଛି କି ନାଇଁ ଇରେ ଭାଇ ତମେ ବର୍ଷା ଆମ ଗାଁରେ ଯଦି ବର୍ଷା ହେଲା ତମେ ପାଇବ କଣ?
ଆମର ବା ହଉଛି ଆଉ ମୁଁ କଣ ଆଉ କଣ ପଚାରିବି ଆମ ଏଇଠି ହଉଛି। ଆମ ଏପଟେ ବର୍ଷା ହଉଛି।
ହଉ ରଖିଦିଅ ପାଣି ଡ୍ରମ ରେ।
ହଁ ରଖିଲେ ବି କିଛି ଅସୁବିଧା ନାହିଁ ପାଣିର ବର୍ତ୍ତମାନ ଯୋଉ ସମସ ସମସ୍ୟା ହେଲାଣି ଏଇ ଯୋଉ ଖରାଟା
ନାଇଁ ମ ଆଉ ସମସ୍ୟା ହବ କୋଉଠି ଖରା ହଉଛି ବର୍ଷା ତ ହଉଛି ହେଇ ଖରା କୋଉଠି ହଉଛି।
କଣ ବର୍ଷା ଏଇ ଗୋଟେ ଦିନ ହେଲା ନା ଏତେ ଦିନ ହେଲାଣି ଥିଲା ନା ଆଗ ବର୍ଷା ସବୁ ବିଲ ଶୁଖିକି ଫାଟିକି ଆଁ କଲାଣି।
ଫୁସୁର୍ ଫୁସୁର୍। ନାଇଁ ଆଗ କଥା ଆଗ କଥା ମୁଁ କହୁନି ଏବେ କଥା ଆଜି ଆ
ଆଜି ହଁ ଆଜି ହେଇଛି ଆଉ କଣ ଗୋଟେ ଦିନରେ ପାଣି କଣ ଗୋଟେ ଦିନ ପାଣି ହେଇଯାଏ।
ଟାଇମ ତ ଲାଗିବ ପୁଣି ଗୋଟେ ଦିନରେ ଯେତିକି ବର୍ଷା ହେଇଛି ଯଦି ଏମିତି କଣ୍ଟିନ୍ୟୁ ତିନି ଚାରି ଦିନ ହବ ତାହଲେ ପାଣି ହବନି ଆସ୍ତେ ଆସ୍ତେ।
ନଈ ନାଳ ତ ସବୁ ଶୁଖିକିରି କିଛି ପାଣି ନାହିଁ ବାଲି ଖାଲି। ଆପଣ ଏପଟରୁ ସେପଟ ଗୋଟେ ସାଇଡ଼ ଚାଲିକି ବି ଆରାମ ସେ ଯାଇପାରିବେ ସେ ଭିତରେ ପଶିକି।
ଯାଇଥିଲେ ବୋଧେ ଥରେ।
ଏଇଠି ମୁଁ ଯାଇଛି ଆମ ଘର ପାଖରେ ଅଛି।
ହଁ ଠିକ ଅଛି ମୁଁ ଇନ୍ଦ୍ର ଦେବଙ୍କୁ ପ୍ରାର୍ଥନା କରୁଛି କି ଆପଣଙ୍କ ଆଡେ ବର୍ଷା ହଉ ନଦୀ ପୁରା ହଉ। ଆମର ହଉଛି ଏତେ ବି ନ ହଉଛି ଘର ଦ୍ଵାର ଭାସିଯିବ।
ଏଇ ଭାସିବା ଯାକେଁ କାଇଁଯିବ?
କାଲି ପ୍ରବଳ ବର୍ଷା ହେଇ ସତ କଥା ମୁଁ
ନାଇଁ ଆମର ସେତେ ମାତ୍ରାରେ ହେଇନି ଖାଲି କଣ କହିଲେ ଝିପ୍ ଝିପ୍।
ଓ ହୋ।
ବେଗଟା ତାର ବହୁତ ଧିର। ସିନା ଜୋରେ ହେଲେ କଣ ହୁଅନ୍ତା ଧୀରେ ଧୀରେ ହେଲେ କଣ ହବ ସେ ଶୁଖି ଯାଉଛି।
ଓ ହୋ।
ମାଟି ସବୁ ପାଣି ପିଇ ଦଉଛି ଶୁଖିଲା ଅଛି ଏତେ ଦିନ ହେଲାଣି ଆଉ। ହଉ ଆଉ ଆପଣ। ଜାଆନ୍ତୁ କଣ କରିବେ ମୁଁ ରଖୁଛି ଆଉ କଥା ହେଇକି ମତେ ଭଲ ଲାଗିଲା ଆଉ। ରଖୁଚି ଆଜ୍ଞା।
ହଉ ଶୁଭରାତ୍ରି ର
ଆଜ୍ଞା ଶୁଭରାତ୍ରି। ହୁଁ, କେମିତିଆ ଘରେ ବସି କଥା ହଉଚୁ ହସି ହସି କି ମରିଯିବି ଲୋ।
ଶୁଣି ପାରିଲେଣି କ